ହଁ।
କଣ କରୁଛ?
ବସିଛି ଆଉ ଆସିକି ଆଉ ଡୁଟିରେ ଆସିକି ଏବେ ବସିଛି ଘରେ ଟିକେ ରେଷ୍ଟ ସେ ନଉଛି ଆଉ।
ଆଉ ତମାଡେ ଆଜି ବର୍ଷା ହେଇଥିଲା?
ହଁ ବର୍ଷା ହେଇଥିଲା।
ହଁ। ଓ ଓ ଆଉ କଣ ଖାଇଥିଲେ?
ମୁଁ ଆଜି ଭାତ ଖାଇଛି।
ହୁଁ।
ଭାତ ଡାଲି ଛତୁ ତରକାରୀ ଆଳୁ ଚଖା।
ହୁଁ।
ସବୁ ଖାଇଛି ଆଉ।
ଓହୋ। ଆଜି ଟିକେ ଗୋଡ କଣ କେମିତି?
ଗୋଡ ଟିକେ ଆଜି କମିଛି ପୁଣି ଏବେ ଟିକେ ମାଡ ହେଇଗଲା ଆ ଗୋଟେ ଚେୟାର ବାଜିଗଲା ଯେ ପୁଣି ଟିକେ କଷ୍ଟ ହଉଛି ଆଉ।
ହୁଁ ହୁଁ ଆଉ ଛୁଆ ମାନେ?
ଛୁଆ ମାନେ ଟ୍ୟୁଉସନ ଗଲେଣି।
ହୁଁ ହୁଁ।
ଟିଉସନ ଗଲେଣି ଯାଇଛନ୍ତି ଛାଡିବା ପାଇଁ ଆଉ।
ଓ ହୋ। ଆଉ କଣ କହୁଥିଲି ଯୋଉ ଆମର ଅ ଏଇ ମୁହଁରେ ଯୋଉ ବ୍ରଣ ହଉଥିଲା। କଣ ଆପଣ ଲଗେଇଲେ ଯେ ସବୁ କମିଗଲା ମୁଁ ତ ଏମିତି ଡକ୍ଟରଙ୍କୁ ଦେଖେଇଥିଲି ସେ ଯୋଉ ମେଡିସିନ ଅଇଣ୍ଟମେଣ୍ଟ ସବୁ ଦେଇଥିଲେ ତାକୁ ଓ ଲଗେଇଲି ସେମିତି ମାସେ ଲଗେଇଲି ସେଠୁ ପୁଣି ସେ କମିଗଲାଠୁ ହୋଉଠୁ ପୁଣି ସେ ଅଇଣ୍ଟିମେଣ୍ଟ ହେରିକା ଛାଡିଦେଲି। ସେଇଠୁ ଫୁଣି ମୁହଁରେ ବାହାରୁଛି ଫୁଣି ବ୍ରଣ।
ମୁଁ ହେଲା ଘରୋଇ ଉପଚାର ଟିକେ କରୁନ।
ଘରୋଇ ଉପଚାର ବି କରିଥିଲି ସେ ଯୋଉ ହଁ ଜଣେ ଦିଦି ଏଇ ଆମର କହିଥିଲେ କି? ଆଉ କ୍ଷୀର ସାଙ୍ଗେରେ ବେସନ ଆଉ ଲେମ୍ବୁ।
ହଁ।
ଏଇସବୁ ମିଶେଇକି ଆଉ କଫି ପାଉଡର ମିଶେଇକି ଦେଖିଆ ଲଗେଇବ ବୋଲି। ଯେ ତାକୁ ବି ସେମିତି କରିଥିଲି ଚାରି ପାଞ୍ଚ ଥର ସେମିତି ଲଗେଇଥିଲି ଆ ରାତିରେ ଶୋଇବା ପୂର୍ବରୁ ବି ଲଗେଇଥିଲି। ସ ସକାଳୁ ଗାଧେଇଲା ପୂର୍ବରୁ ବି ସେମିତି ଲଗାଏ।
ହଁ।
ଆଉ ତଥାପି ସେନେଇ ବ୍ରଣ କମୁଚି ଫୁଣି ବାହାରୁଚି କଣ କଣ ବ୍ଲଡ଼ ଏମିତି ଅପରିଷ୍କାର ନା କଣ ଏମିତି
ବ୍ଲଡ ଅପରିଷ୍କାର ହେଲେ ହବ ହଁ। ଏଇଟା ଗୋଟେ ଚର୍ମ ରୋଗ ବ୍ଲଡ ଅପରିଷ୍କାର ହେଲେ ହବ। ତାକୁ ହେଲା ଉଁ-ଉଁ-ଉଁ। ଆଁ ଉଁ ବ୍ଲଡ଼ ତ ପ୍ୟୁରିଫାଇଙ୍ଗ ହବା ପାଇଁ ଆମର ଖାଦ୍ୟ ଉପରେ ଡିପେଣ୍ଡ କରେ।
ହଁ।
ଖାଦ୍ୟ ମାନେ ତମେ ସବୁବେଳେ ଯଦି ବିଟି ଜୁସୁ ପିଇବ ଟିକେ ତମ ଦେହ ପାଇଁ ସେଟା ଭଲ।
ହଁ।
ଆଉ ଗ୍ଲୋ ବି କରିବ, ଫେସଟା ବି ଗ୍ଲୋ କରିବ।
ହଁ।
ଆଉ-ଆଉ ଗୋଟେ ଆମର ପୁରୁଣା କାଳର ଜେଜେମା ମାନେ କହନ୍ତି ଯେ ଏଇ ଯୋଉ ମିଳେନି ଯୋଉ କଣ୍ଟା ଆମର ଅଁ ଶିମିଳି-ଶିମିଳି ଗଛ ନଥାଏ ଯୋଉ କପା ତୁଳା ବାହାରେ।
କପା ତୁଳା ହଁ।
ହଁ ସେଇ ଶିମିଳି ଗଛରେ ଯୋଉ କଣ୍ଟା ସବୁ ବଡ-ବଡ ଥାଏ, ସେ କ ତାକୁ ଘୋରିକି କ୍ଷୀର ସାଙ୍ଗେରେ ମିଶେଇକି ଯଦି ଲଗେଇବ ସେ ଯୋଉ ଉ ଦାଗ ବ୍ରଣ ଉଠିଚି ତା ଉପରେ ଏ ସିଏ ସାତ ଆଠ ଦିନ ଲଗେଇଲା ପରେ ସେ ପଳେଇଯାଏ, ଆଉ ହବନି।
ହଁ।
ସେଇଟା ଟିକେ କରୁନ ନହେଲେ।
ଓହୋ, ଆମର ତ ଏଠି ଗଛ ତ କାଇଁ ଆମର ଏଇ ଆଖପାଖରେ ତ କାଇଁ ଗଛ ସେମ୍ତି ନାହିଁ।
ଆଉ ଆମର ଏଠି ଅଛି ଯେ, ନହେଲେ ମୁଁ ଦିଟା କଣ୍ଟା ବାହାର କରିକି ଦେବି ତମୁକୁ ଆଉ।
ହଁ ନହେଲେ ପଠେଇଦବେ ଆଉ, ଆଉ ମେଡିକାଲ୍ ଯାଇ କି ଡାକ୍ତରଙ୍କୁ ଏତେ ପଇସା ସାରିକି ଆଉ କିଛି ହେଲେ ହଉନି ଆଉ, କମିଲେ ସି
ହଁ-ହଁ-ହଁ। ଆଉ ଗୋଟେ ମସୁର ଡାଲିରେ କ୍ଷୀର ଗୋଳେଇକି ବି ଲଗାନ୍ତି, କ୍ଷୀରକୁ ମସୁ ଡାଲିକି ରାତିସାରା ଭିଜେଇ ଦବ।
ହଁ।
ଭିଜେଇ ଦେଇକି ତାକୁ ବାଟିଦବ। କ୍ଷୀର ସାଙ୍ଗେରେ ମିଶେଇକି ତାକୁ ଲ ଗେଇବ ଆଉ ସିଏ ମୁହଁଟା ତମର ପୁରା କ୍ଲିନ୍ କରିବ ଚିକ୍କଣ କରିବ, ଆଉ ସେ ଦାଗ ଫଗ ସବୁ ହଟେଇ ଦବ, ସେମିତି ଟିକେ କର ନହେଲେ।
ହଁ ନହେଲେ ସେଇଆ କରିବି ଆଉ ସେମିତି କରେ ସବୁ ତ କରିସାଇଲେଣି ଦେଖିଆ ସେଇଟା କରିବା ଆଉ।
ହଁ।
ଆଉ ସେଇ ଦେହ ଯୋଉ କୁଣ୍ଡେଇ ହଉଚି।
ହଁ।
ସିଏ ବି ସେମିତି ହଳଦୀ କହିଥିଲେ ଟିକେ ଲଗେଇବ।
ହୁଁ।
ହଁ।
ଆଉ
ଆଉ କଣ ମୁଁ ସେୟା କଲି-କଲି ଦେଖିିଆ ତାଙ୍କର ତ ହେଇଥିଲା, ଦେଖିଆ ସେ କଣ ଲଗେଇଲେ ଯେ କଣ ଉପଚାର। ସେ ଯୋଗୁ ଲଗେଇଥିଲି
ଓହୋ।
ଆଉ କଣ କୁହନ୍ତୁ?
ଛୁଆ ମାନେ?
ହଁ ଛୁଆମାନେତ ସ୍କୁଲୁ ଆସିଲେ ବାଜିଗଲା ସାଢେ ଚାରିଟା ସାଇକେଲରେ ଯାଉଛନ୍ତି।
ହଁ।
ହଁ।
ପାଇାଇକେଲ ରେ ପୁଅ ଯାଉଛି ସ୍କୁଲ ଏଥର?
ହଁ ପୁରା ସାଇକେଲ ରେ ଯାଉଛି।
ପୁଅ ଯାଉଛି ସାଇକେଲ ରେ। ଓହୋ ବଜାର ଉପରେ ପା ସ୍କୁଲ ଟା?
ହଁ। ସେଇ ଯୋଉ ଛୁଆ ବହୁତ ଗରେ ଅଟୋ ବାଲା ସବୁ ନଉଛି ପୁରୀ ପା ଚଣ୍ଟା ଚୁଣ୍ଟି କରିକି। ଆଉ ପିଲାମାନେ ମଙ୍ଗୁ ନାହାନ୍ତି ଯିବା ପାଇଁ ଅଟୋରେ ଆଉ।
ଆଚ୍ଛା ଭଲ ହେଲା ତମର ପଇସା ବଞ୍ଚିଗଲା ଆଉ କେତେ ଟଙ୍କା ନିଏ?
ଅଟୋ ଆଠଶହ ଟଙ୍କା ନିଏ ହଁ।
ଆଉ ସ୍କୁଲ ପଇସା କେତେ ନିଅନ୍ତି?
ସ୍କୁଲ ପଇସା ନଉଛନ୍ତି ଏବେ ସାତଶହ ପଚାଶ ଟଙ୍କା ନେବେ।
ହଁ।
ହଁ ଆଗରୁ ନେଉଥିଲେ ଛଅଶହ ଟଙ୍କା ଏବେ ନଉଛନ୍ତି ସାତଶହ ପଚାଶ ଟଙ୍କା ଆଉ।
ହ ହୋ।
ହୁଁ ଏଚେ ଛୁଆ ତ ଟିକେ ପାଠରେ ଟିକେ ଦୁର୍ବଳ ରହୁଛନ୍ତି ପାଠ ପଢୁନାହାନ୍ତି। ଆଉ ଏଠି ବି ଆମର ଟିଉସନ ପାଇଁ ସାର ବି ମିଳୁନାହାନ୍ତି।
ତମେ ନିଜେ ତ ଯଦି ତାଙ୍କୁ ବସେଇବ ଘଣ୍ଟେ ଘଣ୍ଟେ ସେଇ ପାଠକୁ ରିଭାଇଜି କରିବ ତାର ଆପେ ଆପେ ହବ ଆଉ ଟ୍ୟୁସନ ର ଆବଶ୍ୟକତା କଣ ଅଛି।
ହଁ ସେଟା ବିଇଏ ତ କିନ୍ତୁ କଥା ମାନୁ ନାହାନ୍ତି ଏଡେ ଯଦି ତାଙ୍କୁ ପଢେଇକି ଏଡେ କାମରେ କଣ ଟିକେ ବ୍ୟସ୍ତ। ବ୍ୟସ୍ତ ରହିଗଲାଠୁ ସିଆଡେ ସେଏ ମାଡ଼ଗୋଳ ହଉଛନ୍ତି ନହେଲେ ଏଆଡେ ଖେଳୁଛନ୍ତି।
ତମେ ତ ଏକା ରହୁଛ ତମର ଉ ଆଗୁଆ କାମ ଫାମ ସବୁ। ଛିଡେଇ ଦବ ପିଲାଙ୍କୁ ପଢେଇବ ନହେଲେ ପିଲାଙ୍କୁ ପଢେଇ ସାରିଲେ କାମ କରିବ।
ହଁ ସେମିତି କରିବି ନହେଲେ ଆଉ।
ହଁ ହଁ।
ହୁଁ ହୁଁ।
ଆଉ ତମର ଗୋଟେ କୁକୁର ରଖିଛ ବୋଧେ?
ହଁ।
ଇଏ କଣ ବିଦେଶୀ ନା ଦେଶୀ?
ଏଇଟା ଆମର ଦେଶୀ ବିଦେଶୀ ମିକ୍ସ ବ୍ରିଡଟା ଆଉ।
ହୁଁ କଣ ସବୁ ଖାଉଛି?
ସିଏ ସବୁବେଳେ ମାଂସ ତରକାରୀ କି ଭାତ। ଆଉ ଏମତି ସୁଜି ନାଇଁ ନିରାମିଷ ଖାଉନି?
ହଁ।
ହଁ ହଁ। ଆଉ ତମର ଗୋଟେ ରଖିଥିଲ?
ଆମର ସବୁ ଖାଏ।
ହଁ।
ହୁଁ ଆମର ଦେଶୀ ଟା ରଖିଛୁ ତ ଆମର ସବୁ ଖାଏ କଥା ମାନେ ଘର ଜଗେ ଆଉ।
ହଁ। ଅ ହ। ଆଉ କଣ ଯୋଉ ଯାଇଥିଲେ ଯୋଉ ମନ୍ଦିର ସବୁ ତମେ ଯୋଉ ପା ପାଖେରେ ଯୋଉ କହୁଥିଲେ ମନ୍ଦିର ଗୋଟେ ଥିଲା କଣ ସବୁ ବୁଲି ବୁଲାକି କଣ ସବୁ ଦେଖିଲ?
ହୁଁ ଦେଖିଲୁ ବହୁତ ବଢିଆ ମନ୍ଦିର ଭଲ ଲାଗିଲା। ପୁରୁଣା ମନ୍ଦିର ଆଉ ସାଧୁସନ୍ଥ ମାନେ ବି ସେଇଠି ଅଛନ୍ତି। ଆଉ ଉଁ ସେଠି ଠାକୁର ନାହାନ୍ତି।
ହଁ।
ସିଏ ଶୂନ୍ୟ ମନ୍ଦିର। ବହୁତ ପୁରାତନ ଐତିହ୍ୟ ସେଠି ଅଛି ଆଉ ଉଁ ଶାନ୍ତିର ପ୍ରତିଷ୍ଠା ପାଇଁ ସେ ମନ୍ଦିର ହେଇଥିଲା।
ହଁ।
ଅହିଂସା ଧର୍ମ ଅଁ ଅହିଂସା ଧର୍ମ ପାଇଁ ପ୍ରଚାର ପାଇଁ ସେଠି ସାଧୁ ମାନେ ସେ ଥିଲେ ସେ ମନ୍ଦିର ଶୂନ୍ୟ ମନ୍ଦିର ସିଏ।
ହଁ।
ବହୁତ ଭଲ ଲାଗେ ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ସେ ମନ୍ଦିର। ଆଉ ବିଶ୍ଵରେ ବି ସେ ମନ୍ଦିର ପୁରା ପରିଚିତ।
ସନ୍ଧ୍ୟାବେଳେ ବି ଯାଇକି ହେଠି ବସିଲେ କେତେ ଶାନ୍ତି ଲାଗେ ନା?
ହୁଁ ସେଠି ସନ ସବୁ ନୀତିକାନ୍ତି ସେଠି ସନ୍ଧ୍ୟା ପୂର୍ବରୁ ହୁଏ। ସନ୍ଧ୍ୟା ପରେ ସେଠି କେହି ଖାଆନ୍ତିନି।
ହୁଁ।
ଆଉ ବହୁତ ବାରଣ ଥାଏ ଟିକେ।
ହଁ। ମନ୍ଦିର ସ୍ଥାନ ଯାହାହେଲେ ବି ଟିକେ ମନ ଶାନ୍ତି ଦେଖିଦେଲେ ଟିକେ ବସିଲେ କି ଉଠିଲେ।
ହଁ।
ହଁ। ଆଉ ଏଇ ପିଲାମାନଙ୍କ କଥାରୁ ମନେ ପଇଲା ଆଉ ତମର କେମିତି କଣ ଥିଲା ସେ ସ୍କୁଲ ବେଳର କଣ କେମିତି?
ଆମ ବେଳରେ ପାଠ ପଢା ତ ସାର୍ ମାନେ ଯାହା ପଢଉଥିଲେ ଆମେ ପଢିକି ଆସିକି ପଢୁ ଥୁଲୁ ଆମେ ଆଉ ଆଜିକାଲି ପିଲାମାନଙ୍କର ଯେମିତି ଏତେ ସାରା ବହି ଖା ତା ପେନ୍ ପେନ୍ସିଲ୍ ପ୍ରୋଜେକ୍ଟ ଗଟେ ସବୁ ଚାଲିଛି ଆମର ସେମିତି ନଥିଲା ଆମେ ସିମ୍ପୁଲ ପାଠ ପଢୁଥୁଲୁ।
ସେତେବେଳେ କପଡା ବ୍ୟାଗେ ଧରିକି ଯାଉଥିଲେ ନାଇଁ ଆଜିକାଲି ଯେମିତି ଛୁଆ ମାନେ ସବୁ ଭଲ ଭେରାଇଟି ବ୍ୟାଗେ
ଅ।
ହଁ।
ଆଗେ ଆମେ ପାଠକୁ ଦେଖୁଥିଲୁ ଆଜିକାଲି ପିଲାମାନେ ଷ୍ଟାଇଲି ଇ କି ତାଙ୍କୁ ସେଇ ଆଡକୁ ଆଧୁନିକ ଆଡକୁ ନଉଛନ୍ତି ଆଉ।
ସମାଜ ତାଙ୍କୁ ସେଇଆଡକୁ ନଉଛି ଆଉ ସେ ଛୁଆଙ୍କର ଦୋଷ କଣ।
ହଁ ତମର କଣ ସବୁ ଭଲ ଥିଲା ମାନେ କୋଉ ବ ବିଷୟ ଟା ଭଲ? ମୋତେ ଏଇଟା ଭଲ ଲାଗେ। -
ମୋର ଇଂରାଜୀ ଭଲ ହୁଏ, ଓଡିଆ ଭଲ ହୁଏ। ସାଇନ୍ସ ଭଲ ହୁଏ। ମ୍ୟାର୍ଥ ଟା ଆମର କମ ହୁଏ, ହଁ ସାରଙ୍କଠୁ ମାଡ଼ ଖାଏ।
ହଁ।
ସଂନ୍ସକ୍ରିଟ୍ ମୋର ଭଲ ହୁଏ ହିନ୍ଦୀ ଭଲ ହୁଏ।
ହଁ। ଯା ହଉ ପିଲା ଦିନର କିଛି ଅନୁଭୂତି କହିଥିବାରୁ, ଧନ୍ୟବାଦ ହଉ ଟିକେ। କାମ ଆସିଲାଣି ତ।
ହୁଁ, ହଉ ଠିକ ଅଛି।